ଆଲ
ହଁ
କଣ ହେଲା?
ତାପରେ ସେଇଠୁ ଆସିକି ଯୋଉ ଫପଡା ଭିଙ୍ଗା ଯୋଉ ନଚିଥିଲ ମା ପତି ବହୁ ଗଡ଼ାବା ବୋଉକୁ ଡାକିଲେ ସେଇଠୁ ମୁ କହିଲି ବୋଉ କଣ ହେଲା କଣ କହିଲା ନା ମତେ ନିଦ ଲାଗି ଦେଇାଇଛି ମୁଁ କଣ କହିଛି ମୁଁ ଆଉ ଜାଣିନି ଆଉ ବୋଉ ବିି ଡାକି ବାପା ଡାକି ଆଉ ତ ଯୋଉ ତମର ବାପା ଆଉ ଖାଇବାର ନାହିଁ ନା କିଛି ନାହିଁ ମୁ ଯା
ହୁଁ
ହଁ ହଇ ହଁ
ଆଉ ଖାଇ ନାହାନ୍ତି କିଲ
ବୋଉ
ମୁଁ କହିଲେ ଆଉ ଖାଇନାହାନ୍ତି ପଳେଇଲେ କି?
କାଲ ମାମୁ ହୋଟେଲ ରେ ଖାଇକି ହେଇଛି। ମୁଁ କହିଲି ହୋଟେଲ ଖାଇଲା ହଁ ସ ତାରଖ ବିଚରେ ସେଠୁ ରାଗି ତ ତମ ତମ ହେଇକି ଗଢିଲେ ଗଡିକି ବାପା ଡାକିଲେ ଆଉ ଖାଇଲେନି ନା କିଛି ନାଇଁ ନଲା ଚାଲିଲେ ଆଉ ହୁଁ ରହୁଛି। ତ ବେଶୀ ଆ ଆ ହଁ
କର କର ତାଙ୍କକ
ଓହୋ
ତମେ ତମେ କହିଲ ତମେ ବାହା ହେଇନଥିଲେ। ତମେ କଣ କଥାବ ଜର ଫ ପସେ ମୁଁ ତମ ମଦଥିଲା।
ଖ ସେତେବେଳେ ତ ହଁ ସେତେବେଳେ ତ ଖାଲି କନ କନ ଭଲ ଆଉ ଛନ ଛନ ଆଉ
ଏବେ ନା ଏବେ ଭାବନ୍ତ ଏ ବାହାଶାଇଲା ପରେ ଏତେ କଣାଉଛି
ହଁ ସତ କଥା ହଁ ବା କଥା କିନ୍ତୁ ମାନେ ଭାବିବାକୁ ପଡୁଛି ନବା ହେଇଥାନ୍ତା ଆମେ କେତେ ଫ୍ରିଡମ ରେ ଥାନ୍ତେ ଏଇ ଯୋଉ ରିସେଣ୍ଟଲି ଦେଖିବ। ଏଇ ଯଉ ଗୋଟେ ଦେଖଉନି। ଇଉ ଟୁ ଅକ୍ଟୋବର ର ଯୋଉ ରାହୁଲ କୁ ଯୋଉ ଇଏ କରିଛନ୍ତି। ତା ସ୍ତ୍ରୀ କୁ ଦେଖିନ। ଯୋଉ ତା ସ୍ତ୍ରୀକ ଘରୁ ବାହାର କରିଦେଲେ। ତା ସ୍ଵାମୀ ଚାଲିଗଲା ପରେ ତାକୁ ଘରୁ ବାହାର କରିଦେଲେ। ସିଏ ଏବେ ବୋଲି କେସେ କରି ତା ଶାଶୁ ଘରେ ଲଢିକିରି ଯାହା ସବୁ ଜିନିଷ ପତ୍ର ନେଇଥିଲା ସବୁ ନେଇ ଆସିଲା। କିନ୍ତୁ ସୁନା ଜିନିଷ ସେ ସବୁ ବିକି ଦେଇଛନ୍ତି। ମାନେ ଆଠ ବର୍ଷ ଭଲ ପାଇବା ତିନି ତିନି ମାସ ବାହାଘରରେ ତାକୁ ମାରିଦେଲେ। ତା ସ୍ଵାମୀ ଟାକୁ
କାମ କଣ କରଥାନ୍ତ।
ମୁଁ ମୁଁ ବାହା ନ ହେଇଥିଲି ସତରେ କହୁଛି ମୁଁ କଣ ଜବ୍ ଫବ୍ କରିଥାନ୍ତି।
ନା କଣ ଗୋଟେ ହେବାର ଥିବେ। ନା ଅଛ ମୁଁ ରଖୁନାହାଁନ୍ତି
ସେତବେଳେ ଦିନ ମୋର କିଛି ଇଚ୍ଛା ନଥିଲା ଲୋ। ଗୋଟିଏ ଇଚ୍ଛା ଥିଲା କେମିତି ଆକୁ ବାହା ହେବି।
ଆ
ସତରେ ବା ମୋ ମୁଣ୍ଡରେ ବା କିଛି ନଥିଲା।
ପୁରାଣ ତାପରେ କଣ ଭଲ ହଉଛି।
ଏବେ ମନେ ହେଉଛି ମାନେ ଦେଖିଲାକୁ ଇନଷ୍ଟା ରେ ସବୁ ମାନେ ଯେମତି ଏ ସିଙ୍ଗଲ୍ ମାନେ କେମିତି ସବୁ ପଇସା ରୋଜଗାର କରୁଛନ୍ତି ସବୁ ଜବ୍ କରିକି ଟ କିଏ ଏ କୋଉ ବାଟ କରି ସବୁ ରୋଜଗାର କରୁଛନ୍ତି। ସବୁ ଇଚ୍ଛା ହଉଛି ସେମତି କରିବା ପାଇଁ କି।
ତା ସଂସାର ସଂସରକୁ ମୋର ସଂସାର ରୁ ତ୍ରାହି ପାଇବାର ସଚାହୁଁଚୁ।
ହଁ ବା ହଁ ସତ କଥା ଆଜ୍ଞା ସେମିତିଆ ଲାଗୁଛି।
ଖାଲି ମାନେ କେମତି ମାନେ ଗୋଟେ ଇନକମ କରନ୍ତନି। ହିସାବରେ ଚଲାନ୍ତେ ନିଜ ହିସାବରେ ଖର୍ଚ୍ଚ କରନ୍ତେ ଯାହା କଲେ ଇଏ ଆଉ
ହୁଁ ଉଁ ହୁଁ
ଛୁଆ ଛୁଆ ପିଲାଙ୍କ ତ ମଜା ହେଇଯାଇଛି। ଆଉ କୁଆଡେ
ହଁ ହଁ ଆଉ ତମ ଯୋଉ ସାନ ଭଉଣୀଙ୍କ ଯୋଉ ପୁଅ ତା କେତେ କେତେ ବର୍ଷ ଚାଲିଲାଣି।
ତାକୁ ପ୍ରତ୍ୟେକ୍ଷ ବର୍ଷ ଦି ବର୍ଷ। ହେଇଗଲାଣି
ଆ ହୋ
ତାକୁ ଆଉ ଆମ ପନ୍ଦର ଦିନ ପନ୍ଦର ଦିନ ଏପଟ ସପଟ।
ହୁଁ
ହଁ ବ ସିଏ ସେମିତି ଦୁଷ୍ଟ ହଉଥିବ ନାଇଁ ଆଉ
ନା ଆମ ଅନା ପୁଅ ଖେଛଡ଼ ସିଆନା
ହଁ ଭଲ ତାହେଲେ।
ବିଟୁ ହଉଛି ନା ନାଇ।
ପହରଦିନ ଯାଇଥିଲି ବ୍ୟା ହେଲା ଗ୍ରୁପ ଗ୍ରୁପ ସକାଶେ ଯାଇଥିଲେ। ବର୍ତ୍ତମାନ ମାନ ସମସ୍ତେ ଦର୍ଶ ଦିଜଣ ଆଙ୍କ ଆଶ୍ଚର୍ଯ୍ୟ ଯେ ଆ ଚୁପ ଚାପ କିନା କହୁଛି ତାଲେ କହୁଛି ବା ଘରେ ଯାହା ପି ଚୁପ କିନା ଘର ବାହାର କିଛି ନୁ
ହୁଁ ହୁଁ
ଏବେ ମୁଁ ତାକୁ ଛାଡିଛି ଖେଳିବା ପାଇଁ ଖେଳିବା ପାଇଁ ଖଲା ଚାରିଟାଛ ଛଡ ଯା ଗଲା ଯିବ। ଯିବ ଯେ ଆସିଲା ଯାକେ ସେ ତା ଅଧିକଣ ତା ଭାଇ ଏବେ ଆସିବ ସାଢେ ଛଅଟା ଟିଉସନ। ତାଙ୍କେ ନାମ ସାଙ୍ଗ ଝିଅ ନେଇ ଯାଏ ଯେ ଝିଅ ଘଟି ରୁହେ ରୁହେ। କାଇ ଏତର ବୁଝିବି ସମସ୍ତିଙ୍କୁ ଭଲ ଚିହ୍ନିଚି ଜାଣିଚି ଯେ ଏ ବଡଟା ସିନା ଚାଲାଖ ନୁହେଁ ସାଙ୍ଗଟା ଚାଲାଖ ।
ହଁ ହଁ ଭଲ।
ମତେ ଅନେଇ ଆ କୁ ବେଶୀ
ସେ ତ ବଡ ତ ନେଇଯାଉଚି ଆଉ ବୁଲେଇବାକୁ ଆଉ।
ହଁ।
ବଡର ସ୍କୁଲ ଯେତବେଳେ ଫିଟିଯିବ ତମେ ହଇରାଣ ହବ ଆଉ।
ହଁ ହଁ। ପରେ ଆ ବ୍ୟାଗ୍ ନେ ବ୍ୟାଗ୍ ବ୍ୟାଗ୍ ଧରିକି ଥଣ୍ଡା ହେଇଯାଇଚି ହେଲା ଆଜି ଯିବିନି। ଆ ଭାଇ ଯାଉଠିକି ଯାଉଛି। ସିଏ ବି କହୁଛି ଗଲା ଗୋଟେ ଦିନ ବସିଲା କାନ୍ଦିଲା ପଳିଆଇଲା। ସିଲଟ କହୁଚି ନ ନା ସିଲଡ ପୁରେଇ ଦେ ମୋ ବହି ପୁରଇ ଦେ ମୋ ଡଟ୍ ପେନ୍ ପୁରା ଚକ-ଚ ଖଡି ପୁରା ହୁଁ
ଟିଉସନ୍ ଯାଉଚି ସେଇଟିକି ଯାଉଚି।
ନାହିଁ ମ ଗୋଟେ ଦିନ ଗଲା ଯେ କାନ୍ଦିଲା।
ଓହୋ। ତା ଯାଇ କି ବସିଲେ ବି ଭଲ ହୁଅନ୍ତା।
ଯାଉଛି ଏଇଟା ଆମ ଘରେ ଅଛି ଗୋଟେଛି
ହଁ ହଁ। ମୁଁ ସେଇ ବା-ବାବୁ ବି ସେଇ ରଙ୍ଗ ଅଧଘଣ୍ଟେ ଏମତି କଣ ବସେଇ ଦିଏ ଟିକେ ସନ୍ଧ୍ୟାବେଳିଆ
ପଢଉଚ
ହଁ ଟିକେ ବସାଏ ଆଉ ଏଇ ଯୋଉ ଦେହ ଖରାପ ହେଲା ଆଉ ଅଇକା ଆଉ ଇଏ କରୁନି ।ନହେଲେ ସିଏ କହୁଚି ମମି ଚାଲ ପାଠ ପଢିଆ ପାଠ ପଢିଆ। ମୁଁ ଗଲି ନାଇଁ ମୁଁ ତୁ ତ ଦେହ ଖରାପ ଆଉ ଇଏ ହଉଚି ଜର ହଉଚି ଆଉ ଉ ମନ ଲାଗିବନି ପା ଠ କଣ ପଢେଇବ ଦେହ ଭଲ ହେଇଯାଉ ପା ପଡିବୁ
ହଁ।
ଏ ଆଉ
ତଚ
ହଁ ଟିକେ କମିଛି ଯୋଉ ମେଡିସିନ ଖାଇଲାରୁ ଟିକେ କମିଛି ଆଉ ଆଖି ଗୁଡାକ କିନ୍ତୁ ଟୁଙ୍କା ଟୁଙ୍କା ହେଇକି ସବୁ ଫୁଲିଛି ଥଣ୍ଡା ନା
ହଁ
ପାଖା ସବୁ ଟୁଙ୍କା ହେଇକି ଫୁଲିଛି ମାନେ ତ ଟିକେ ତେଲ ରସୁଣ ଟିକେ ଖସିି ଦଅନ୍ତି ରାତିରେ କିନ୍ତୁ ଏ ଯୋଉ ଜର ହଉଛି ତେଲ ରସୁଣ ଘଷୁନାହିଁ ବଡି ବେଶୀ ଗରମ ହେଇଯିବ ନା
ତ ପରିସ୍ରା ବି ଭଲ ଯା
ପରିଶ୍ରମ ଦିଆହଉଛି ଆଜି ସକାଳୁ ପୁରା ମାନେ ଧନ ବିଶୋଧ କର ଥରେ ଝାଡା ବସିଲା ଦିଇଥର ବସିଲା ଆଉ ଥର ଆଉ ଆଉ ଦି ତିି ଥର କହିଲା ଖାଲି ମ ଝାଡା ମାରୁଛି ଝାଡା ମାରୁଛି ଏତି କହିଲା ଯାଇକି ବସି ପଡୁଥାାଇ ଖାଲି ମାନେ ଫେଣ ଯେତିକି କି ମାନେ ପାଣି ଖାଲି
ଆ
ସେଠୁ କପଡାରେ ପୋଛା ପୋଛି କରିକିରି ଫିନାଇଲ ମାରିକିରି ପୋଛିଲିବା ପୁରା ପାଣି ପା ପୋଛି ହଉନଥାଏ ସେଠୁ ତାକୁ ସେଠୁ ଗାଧେଇ ଦେଲି ଆଜି ଭଲ କି ପୁରା ପେଟ ବାଡେଇ ଦେଲି ଅଳପ କିିନା ଗାଧେଇ ଦେଇକିନା ଆଇଁଲି ଅଇକା ଯୋଉ ଝାଡ଼ା ବସି ଥିଲା ଟିକେ ଭଲ ବସିଲା।
ନେଇ ଖରା ହଉଛି ଏଇ ଯୋଉ ପୁଅ ତ ସିଏ ଲୁ କି କଣ କହିଲେ ଯଦି ଗାଧେଇବ ହେଲା ଗୋଟେ ଦିନ ଯଦି ନ ଗାଧେଇଲା ତା ପରିସ୍ରା ହଳଦିଆ ହେଇଯାଉଛି। ହ
ହଁ। ମାନେ ଜର ହେଲେ ଜର ଥଣ୍ଡା ହେଲେ ଗାଧେଇଲେ ପ୍ରୋବ୍ଲେମ ନ ଗାଧେଇଲେ ତାର ଏଇ ପ୍ରୋବ୍ଲେମ।
ମାନେ ତାର ଜର ଥିଲେ ବି
ହଁ ହଁ ଛୁଆଙ୍କୁ କଥା କଥା କାଇଁ କହୁଚ। ମାନେ ଭାରି ହଇରାଣ ଆଗ।
ତାର ତାର ମୁଁ ସେ କଣ କହିଲ
ହଁ।
ତାର ହଉଛି କଳା ଛାଡା ହେବେ।
ହୁଁ। ଇଏ ବି ଯୋଉ ଯାଇ ତାକୁ ବି ଦି ତିନି ମାସ ହବ ଥଣ୍ଡା ହେଇନଥିଲା ତୋ ପୁରୀ ଯାଇ ଯାଇଥିଲୁ ପୁରୀରୁ ଆସିଥିଲୁ ପୁରା ସାଂଘାତିକି ଥଣ୍ଡା ଫଣ୍ଡା ହେଇଯାଇଥିଲା ପୁରା ପାଟି ଫାଟି ଫଳି ଯାଇଥିଲା କିଛି ଖାଇ ପାରୁନଥିଲା। ଆଉ ଦି ସେଇଟି ହଁ।
ଆ ନ ହଁ ହଁ। କେତେ ଖାଇଥିଲା ପୁରୀ?
ଏଇ ଯୋ ଯାଇଥିଲୁ ମୋ ମଝିରେ ତଥାପି ଚାରି ପାଞ୍ଚ ବର୍ଷ ହେଇଗଲାଣି ମୋ ହଁ ଯାଇଥିଲୁ। ଯାଇକି ତାକୁ ଛତିକି ବେଳେ ପୁର ସାଙ୍ଗାତିକି ଥଣ୍ଡା ଫଣ୍ଡା ହେଇଯାଇଥିଲା ପାଟି ଯାକ ଫଳି ଯାଇଥିଲା। ଥିଲା ଯେ ଖାଇ ପଇଲନି। ତିନି ଜାଗା ବୁଲି ବୁଲିକେ ତାପରେ ଭଲ ହେଇଥିଲା। ଏ ଅଢେଇ ମାସ ତିନି ମାସ ହବ ଥଣ୍ଡା ଫଣ୍ଡା ନଥିଲା। ପୁଣି ଭ ପ ଭରିଲା। ବିଟଟୁଦୟ ଭଲ ନା।
ହଁ ତ ତ ଭଲ ତାର କେତେବେଳେ କିଛି ହୁଅନ।
ଭଲ ନ ଆବା ସେମିତି କୁହନି ନ ହଉ ଭଲ। ଭଲରେ ରୁହନ୍ତି ଛୁଆ ଗୁଡାକ।
ତାର ଥରେ କୁଆଳେ ଯାଇଥିଲି ବାହାଘର ଗୋଟେ ଢ଼େଙ୍କାଳ ସାଇଥିଲା ଯାଇଥିଲୁ ଯେ ସେ ମାନେ ଲାଟିଙ୍ଗ କରିବା ପାଇଁ କହିଲା ଆଗ ଜଣଙ୍କୁ ଘରକୁ ଯାଇଥିଲୁ। ନତନ ବାହାଘର ବାହାଘରରେ ଆଉ ଜଣଙ୍କ ଘରୁ ଯାଇଥିଲି ସେଇଠି କହିଲ ଲାଟିନ୍ରତ ମୁଁ କିଲ ହୋେ ଲାଟିନ୍ ଚାଲେ ହେଲେ ସେଠି ନଯାଇକି ଇଏ ପଡିଆକୁ ନେଇଗଲେ ସେଠିର ମର ଡାଣ୍ା ସେଠ ଟ ବାଡ କରିଦେଇଛି ତାପ ତ ପୂର୍ବର ଦିନ ଆଉ ସେଥିନ ରାତିରେ ବାହାଘର ଆସିଲା ମୁଁ ତ ଶୋଇ କହିଲି। ସେ ରାତରେ ଦି ତିନ ଥର ଉଠିକି କାନ୍ଦିଲା।
ହଁ ହୋ।
ଦୋକାନଥିଲା। କାନ୍ଦିଲା। ପରେ ତାପରେ ଖଳୁଠା ବେୁ ଚାତି ପୁରରେଇଛି ଧରିକ ଏଠି ଯାଇକି ଦିନ ସାରା ଖେଁ ଖେଁ କଲା ଏ ସନ୍ଧ୍ୟାବେଳୁକୁ ଫୁଙ୍କିଲା ଠୁ କମିଲା।
ଏସା ଛୋଟ ଛୁଆଙ୍କୁ ପଡିଆଡେ ନବେ ହଁ ହଉ ହଉ ରଖିଦିଅ।